ବନ୍ଧୁ ନମ
ଭାଉଜ ନମସ୍କାର, ଶୁଭ ସକାଳ। ଆଉ କଣ କେମିତି ଏତେ ଦିନି ପରେ ଫୋନ ଫୋନ୍ ଟା ଲଗେଇଲେ ଦିଅର କଥା ମନେ ପଇଲା।
ହଁ, ମନେ ପଡିଗଲା ଆଉ।
ଆଉ କଣ କରୁଚନ୍ତି ଏବେ?
ନାଇଁ ଏବେ ବସିଚି ଆଉ। ଆପଣ କଣ କରୁଚନ୍ତି, କୁହନ୍ତୁ?
ମୁଁ କଣ କରିବି ମେଘ। ଖାଇସାଇଲିଣି ମେଘ ତ ପ୍ରବଳ ହଉଚି।
ଆଜ୍ଞା।
ହୁଁ। ତେଣୁ ଘରୁ ତ ବାହାରି ହଉନି କୁଆଡେ ଯାଇ ହଉନି। ହୁଁ, ଏଇ ରୁଟି ଦିପଟ ଖାଇ କି ଆଉ ରୁଟି ଆଉ ଭଜା ହେଇଥିଲା।
ହଁ ଭଲ କଥା ଆଉ।
ହଁ।
ଆଉ ମୁଁ ବି ଜଳଖିଆ କରସାର‌ଲିଣି ମୁଁ ବରା, ଇଟଲି ଆଉ ତରକାରୀ ସବୁ ଖାଇଚି ଏବେ ଖାଇବି କୁକୁଡା ମାଂସ ତରକାରୀ ଆଉ ଭାତ ଗରମ ଭାତ। ଖାଇବି ଆଉ।
ଆଜ୍ଞା ଭଲ। କଣ ହେଇଚି ଗରମ ଭାତ ସବୁ।
ଗରମ ଭାତ କୁକୁଡା ମାଂସ ତରକାରୀ ଆଉ ମାଛ ଭଜା। ଏଇସବୁ ଜିନିଷ ହେଇଚି ଆଜି ଆଉ ଆମିଷ ହେଇଚି ଆଉ ଆଜ୍ଞା।
ମୋର ଆଉ ମନେ ନାହିଁ ମୁଁ ଯାଇଥିଲି ଏଇନା ଚଣ୍ଡିଖୋଲ କହିଥିଲେ ଘରକୁ ମୁଁ ନେଇ ଆସିଥାନ୍ତି କୁକୁଡ଼ା ଫୁକୁଡ଼ା।
ହୁଁ ହୁଁ ସେଗୁଡା ତ ଦେହ ପ୍ରତି କ୍ଷତିକାରକ କିନ୍ତୁ ମାସ୍ ମାସେ ହେଲାଣି ଟିକେ ଖିଆ ହେଇନଥିଲା ସେଥିପାଇଁ ଟିକେ ଆଜି ଭଲ୍ ଲାଗିଲା ଖାଇବା ପାଇଁ ଆଉ ଟିକେ ପାଗ ଟା ବି କୋହଲା କରଚି।
କୁକୁଡ଼ା ମାଂସଟା ଗୁଡ୍ ନୁହଁ ଦେହ ପାଇଁ କିନ୍ତୁ ଛେଳି ମାଂସ ବି ସେଇୟା ଛେଳି ମାଂସ ଦିନେ ଅଧେ ଖାଇଲେ ଚଳିବ ମାସରେ
ସେ ମୂଳୁରୁ ମାଂସ ହିଁ ଖରାପ। ହଁ ଆମିସହିଁ ହଁ ଦେଶ ଦେଶୀ ଜିନିଷ ଟା ସବୁବେଳେ ଭଲ ଦେଶୀ କୁକୁଡ଼ାଟା ବି ଭଲ
ଆମର ଗୋଟେ ପୋଖରୀ ଥିଲା ଆମ ଯୋଉ ମଶାଣି ପାଖରେ ଗୋଟେ ପୋ ପୋଖରି ଆମର ଗୋଟେ ଖୋଲିଛୁ ବଡ ପୋଖରି।
ମାଛ ଅଛନ୍ତି ସେଠି?
ହୁଁ ଆମ ପ୍ରତି ମୋର ଯେତେବେଳେ ଇଚ୍ଛା ହବ ମୁଁ ଯିବି ଜାଲ ନେଇକରି ବୁଧବାର ନହେଲେ ରବିବାରେ। ତିନ କିଲ ଚାର କିଲ ଏମିତି ଧରି ନେଇ ଆସି ଆମେ ଖାଉ ଘରେ। ଆ ମାଛ ଥରେ ଦେବେ ଥରେ ସେଇ ମାଛ ଆପଣ ଖାଇଲେ ଯୋଉ ଆନ୍ଦ୍ରା ମାଛ ଯୋଉ ଛକରେ ସବୁ କିଲୁସ ମାଛ ଆଉ ଆପଣଙ୍କୁ ଘୃଣା ଲାଗିବ କହିବେ ନା ମୁଁ ଖାଇବିନି ହେରା।
ମାଛ ଟା ବହୁତ ଟେଷ୍ଟ ବହୁତ ମାନେ ସୁଆଦିଆ
ସ୍ୱାଦ ମାନେ ଅଲଗା ପ୍ରକାର।
ହଁ ବଢିଆ ଆଉ। ଆମର ବି ଆମ ଯୋଉ ଆମ ଘରେ ଆମର ବି ପୋଖରୀ ଅଛି ସେଠି ବି ମାଛ ଖରାଦିନେ ବେଶୀ ଧରାଯାଏ ମାଛ ଆଉ। ବର୍ଷା ଦିନେ ବି ବହୁତ ଚୁନା ମାଛ ଆସେ ଏବେତ ଚୁନା ମାଛ ଏଇ ଯୋଉ ଝଡି ବର୍ଷା ହବ ସେ ବହୁତ ଚୁନା ମାଛ ପଡିବେ ସବୁଆଡ ଚୁନା ମାଛ ସେଟାବି ବହୁତ ଟେଷ୍ଟି। ଚୁନା ମାଛ ପଖାଳ ପଖାଳ ସହ ଖାଇବା ବଢ଼ିଆ ଲାଗିବ।
ଚୁନା ମାଛଟା ସ୍ଵାସ୍ଥ୍ୟ ପାଇଁ ଭଲ ପା।
ଆଖି ପାଇଁ ବିଶେଷ କରିକି ଭଲ।
ହୁଁ। ଆଖି ପାଇଁ ଗାଜରଟା ଭଲ। ସମ୍ବଧ ରୋଗ ଗାଜର ଖାଆନ୍ତୁ ଭଲ ହେଇଯିବେ।
ହୁଁ ଆଉ ସଜନା ଶାଗ ବି ମୁଁ ବାଡ଼ିରେ ସଜନା ଶାଗ ବି ଲଗେଇଚି। ଅଁ ଖାଉଛି ଭାଜିକି।
ହଁ।
ହଉ ଆଉ। ଆଉ କଣ କୁହନ୍ତୁ? କାଲି ଆମେ ଜଗନ୍ନାଥଙ୍କ ବିଷୟରେ କିଛି ଆଲୋଚନା କରୁଥିଲେ। ଆଜି ଟିକେ ଚାଲୁନାହାନ୍ତି ଆ ଆଲୋଚନା କରିବା ପ୍ରଭୁଙ୍କ ବିଷୟରେ
କୁହନ୍ତୁ ମୁଁ କ ଜଗନ୍ନାଥଙ୍କ ବିଷୟରେ ଜଗନ୍ନାଥ ଯାହା ଏବେ ତ ରଥଯାତ୍ରା ଆରମ୍ଭ ହବ।
ମୟ ରହସ୍ୟମୟ ସକଳ ସୃଷ୍ଟିର କାରଣ। ସେ ଅନାଦି ଅନା ଅଣାକାର ରୂପ ଅଖିଳ ବିଶ୍ୱବ୍ରହ୍ମାଣ୍ଡର ମାଲିକ।
ଆଜ୍ଞା।
ଆଉ ଯିଏ ବ୍ରହ୍ମା ଶଙ୍କର ଆଦି ଦେବଙ୍କୁ ଆଗ ଚର ତାଙ୍କୁ ନି ତାଙ୍କ ନିର୍ଦ୍ଦେଶରେ ତ ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ସବୁ ଆତଜାତ ହେଇଥାନ୍ତି ଆଉ ତାଙ୍କ ଆଶୀର୍ବାଦରୁ ପଙ୍ଗୁ ଗିରି ଲଙ୍ଘନ କରିଥାଏ। ମୁକ ବାଚାଳ ହୁଏ, ଅନ୍ଧ ଦୃଷ୍ଟି ଶକ୍ତି ଫେରି ପାଏ, ଆ
ଆଜ୍ଞା।
ତାବର ଜଘମ କୀଟପତଙ୍ଗ ସକଳ ଜୀବଜଗତର ସିଏ ଚାଳକ। ଆପଣ କଣ ଜାଣିଛନ୍ତି ଟିକେ କୁହନ୍ତୁ? ଜନ୍ମ ପାଇଥିବା ମନୁଷ୍ୟର କଳ୍ପନା ଭାବନା ଚେତନା ଜ୍ଞାନ ବିଜ୍ଞାନ। ତାଙ୍କ ନିକଟରେ ହୋଇଯାଏ ଶେଷ। ତାଙ୍କଠି ଅଟକି ଯାଏ, ଆଗକୁ ଆଗେଇ ପାରେ ନା। ଆପଣ କୁହନ୍ତୁ ଆପଣ ଭଜନ କୀର୍ତ୍ତନ ଜଣାଣ ପ୍ରଭୁଙ୍କ ପାଖରେ କରନ୍ତି ନା ନାଇଁ?
ନାଇଁ ମୁଁ ଟିକେ ନାସ୍ତିକ। ତଥାପି ମୁଁ ଟିକେ ଯିବି ଦେଖିବା ଏଇ ବର୍ଷ ଜଗନ୍ନାଥ ତ ରଥଯାତ୍ରା ପାଖେଇ ଆସିଲାଣି।
ଜଗନ୍ନାଥଙ୍କୁ ବିଶ୍ୱାସ କରନ୍ତିନି କି?
ନାଇଁ ମୋ ବାପା ମାଙ୍କୁ କେବଳ ମୁଁ ଭଗବାନ ମାନେ ମାନେ ମୁଁ ଭାଉଛି କୌଣସି ମୂ
ତାଙ୍କୁ ଭଗବାନ ମାନନ୍ତି କିନ୍ତୁ ଆମର ତ ହଁ ଏମିତି କଲେ ଓଡିଆ ମାନଙ୍କର ବଡ ଠାକୁ ରହୁଛନ୍ତି ଜଗନ୍ନାଥ ବାପା ମା ବି ଠାକୁର ବାପା ମା ବି ଠା କୁକୁର ବୋଲି ଅବମାନନା କରୁନାହାନ୍ତି ନା?
ବାପା ମା ସବ ଉପରେ ବାପା ମା ତାପରେ ହଉଛନ୍ତି ମୂର୍ତ୍ତି ତେଣୁ ମୁଁ ମୂର୍ତ୍ତି କି କେବେ ଆମକୁ ଯିଏ ଦାନା ଦିଅନ୍ତି ପେଟରେ ସେ କେତେ ଦୁଃଖ କଷ୍ଟ ସହିକିରି କେତେ ବଡ କରନ୍ତି ଆମକୁ? ହୁଁ ଜନ୍ମଠୁ ଆରମ୍ଭ କରିକି ଦଶ ମାସ ପେଟରେ ଧରି ଜନ୍ମ କରି ଆମକୁ କେତେ ଦୁଃଖ କଷ୍ଟ ସହି ପାଠ ସାାଠ ପଢେଇ ଏଡେ ବର୍ଷ କରିବା କେତେ ଛୋ ଟିଆ କଥା ନୁହଁ।
ହୁଁ।
ଆମେଜ ରୋଜଗାର କଲା ବେଳକୁ ଜାଣଛୁ କେତେ କଷ୍ଟ। କିନ୍ତୁ ସେ ଆମକୁ ବର୍ଷ ବର୍ଷ ପୋଷୁଛନ୍ତି କୋଡିଏ ତିରିଶ ବର୍ଷ।
ହୁଁ ହୁଁ ଆଉ ତାହେଲେ ଆପଣ ତାହେଲେ ଜଗନ୍ନାଥ ମିଶ୍ର ବହୁତ କମ ଜାଣିଥିବେ ବୋଧେ? ମୁଁ ଆପଣଙ୍କୁ କିଛି ଜଣେଇବାକୁ ଚାହୁଁଛି। ତେଣୁକରି ପ୍ରଭୁ ହଉଛନ୍ତି ଉ ଦର ଗଢା ଦିଅ ସେ ନିଜ ନିଜକୁ ଗଢିଛନ୍ତି ଅନନ୍ତ ମହାରଣା ନାମରେ ଜଣେ ରାଜା। ଇନ୍ଦ୍ରଦୁମ୍ନଙ୍କ ନିକଟରେ ପରିଚୟ ଦେଇ ଦ୍ବାରବନ୍ଧ ରୁଦ୍ଧ କୋଠରୀରେ ମହଦଧିରେ ବାଙ୍କି ମୁହାଣରେ ନିଜ ଇଚ୍ଛାରେ ଭାସି ଆସିଥିବା ଦାରୁ ବ୍ରହ୍କକୁ ନିଜ ହାତରେ ନିଜେ ଗଢ଼ିଛନ୍ତି। ରତ୍ନ ମଣ୍ଡପରେ ବଡ଼ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା ସ୍ଵୟଂ ଜଗନ୍ନାଥ ସୁଦର୍ଶନ ଚକ୍ର ଚତୁର୍ଦ୍ଧ ମୂର୍ତ୍ତି ରୂପରେ ବିଜେ କରି ଭୂଖଣ୍ଡରେ ଥିବା ଶ୍ରୀକ୍ଷେତ୍ର ପୁରୀକୁ ନିଜ ବାସସ୍ଥଳୀ ରୂପେ ଚୟନ କରିଛନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା
ହଁ ଆଉ କେତେକ ଗବେଷକ ଆଉ ସାଧକ ଏମାନେ ସେଇ ପୁରୀ ମନ୍ଦିର ବିଷୟରେ ବହୁତ ସେମାନେ ସାଧନା କରିଛନ୍ତି। ସବୁ ଯୋଉଟାକୁ ବୈଜ୍ଞାନିକ ମାନେ ସବୁ ପରୀକ୍ଷା କରି ଜାଣିଛନ୍ତି ବି ସେଠି ଉଁ କେତେ ମନ୍ଦିରରେ ବହୁତ ସାରା ଧନରତ୍ନ ହଉ କି ଠାକୁରଙ୍କର ମହିମା ହଉ ତାର ଉଲ୍ଲେଖ ବହି ମାନଙ୍କରେ ଲେଖା ମାନେ କରାଯାଇଛି।
ଆଜ୍ଞା
ହ ହଉ ଆପଣ ପୁରୀ କେତେଥର ଯାଇଛନ୍ତି କୁହନ୍ତି।
ହଁ ପୁରୀ ତ ମୁଁ ବହୁତ ଥର ଯାଇଛି ବୁଲିବାକୁ ମୁଁ ଗଣିନେବି। ଯେତେବେଳେ ଇଚ୍ଛା ହବ ମୁଁ ପଳାଏ ଟ୍ରେନ ତିରିଶ ଟଙ୍କା ନେଉଛି। ନହେଲେ ବସରେ ବାଇକରେ କାରରେ ବି ଆମେ ପଳଉ।
ଆପଣଙ୍କର ତ ଟ୍ରେନ ସୁବିଧା ସେଠି ଅଛି ନା ଯାତାୟାତର ସୁବିଧା ପୁରୀକୁ ଟ୍ରେନ
ଏଠି ଧାନମଣ୍ଡଳ ଷ୍ଟେସନ ଅଛି ଆମର ପାଖରେ।
ଆମର ତ ଏପଟରେ ଟ୍ରେନ ର ସୁବିଧା ନାହିଁ କିନ୍ତୁ ମୁଁ ଟ୍ରେନରେ ଯିବାକୁ ମତେ ବହୁତ ଭଲ ଲାଗେ।
ମାତ୍ର ତିରିଶ ଟଙ୍କା ଯାଇକି ସିଧା ପୁରୀରେ ଆପଣ ପହଞ୍ଚିବେ, କାହିଁ ବସରେ ଟ୍ରେ ଏଥିରେ ଯିବେ ପଇସା ଅଧିକ ଖର୍ଚ୍ଚ ହବ।
ହଁ ହଁ ଏମିତିରେ କାରରେ ଗଲେତ ଚାରି ହଜାର ଭଳିଆ ଖର୍ଚ୍ଚ ହେଇଯାଉଛି। କି ପାଞ୍ଚ ଏବେ ତ ଏବେ ତ ସବୁ ଗଲା ଗୋଟେ ବୋଲୋର ଯେ ଛଅ ହଜାର ପାଞ୍ଚଶହ ନଉଛି। ହୁଁ ମା ଜଘନାଥ ପାଚେରୀ ବିଷୟରେ ଜାଣିଛନ୍ତି?
ମଘନାଥ ପାଚେରୀ ମୁଁ ଜାଣିଛି।
ହଁ ସିଂହଦ୍ୱାର ସମ୍ମୁଖରେ ପତିତପାବନ କୁ ଦର୍ଶନ କଲାପରେ ମେଘନାଦ ପାଚେରୀର ବିଶାଳତା ଦେଖି ମୁଗ୍ଧ ମନ ମୁୁଗ୍ଧ ହୋଇଥାଏ।
ଆଜ୍ଞା
ହଉ ଏଠା ଐତିହାସିକ ତିରୁପରାସରେ ମେଘ ପରି ଗର୍ଜନ କରୁଥିବା ସମୁଦ୍ରର ଶବ୍ଦରେ ମହାପ୍ରଭୁଙ୍କ ନିଦ୍ରାଭଙ୍ଗ ହୁଏ। ତାପରେ ଶ୍ରୀ ଜଗନ୍ନାଥ ଲକ୍ଷ୍ମୀଙ୍କ ଆଗରେ ତାଙ୍କର ବିରକ୍ତି ପ୍ରକାଶ କରିବାରୁ ମହାଲକ୍ଷ୍ମୀ ପିତା ସମୁଦ୍ରଙ୍କୁ ଉଁ ଏହା ଜଣେଇଥାନ୍ତି, ତାପରେ ରାଜାଙ୍କୁ ସ୍ୱପ୍ନାଦେଶ ହେବାପରେ ରାଜା ମେଘନାଦ ପାଚେରୀ ନିର୍ମାଣ କଲେ, ଉ ବୋଲି କେତେଜଣ ମତ କୁହାଯାଇଛି ଦିଆଯାଇଛି ବୈଜ୍ଞାନିକ ମାନଙ୍କର ଆଉ ସାଧକ ମାନଙ୍କର ଏଇସବୁ ମତ ରହିଛି ଆଉ। ଆଉ ସିଂହ ଦ୍ଵାର ସିଂହ ପ୍ରଥମେ ଆମେ ପ୍ରବେଶ କଲାବେଳେ ପ ସିଂହଦ୍ୱାର ପଡ଼ିଥାଏ। ମନ୍ଦିର ଭିତରକୁ ଏହାର ଉଚ୍ଚତା କୋଡ଼ିଏ ଫୁଟରୁ ଚବିଶ ଫୁଟ। ଏହା ପୂର୍ବଦ୍ୱାର ବୋଲି କଳନା କରାଯାଇଛି। ଆପଣ କଣ ଜାଣନ୍ତି କୁହନ୍ତୁ ତାର ଅନେକ୍ ଦ୍ଵାର ମାନଙ୍କ ବିଷୟରେ ଟିକେ କୁହନ୍ତୁ କୋଉଠି ରହି
ତ ଭଲ ଲ ସେଇ କଣ ସିଂହ ଦ୍ୱାର ଅଶ୍ୱ ଦ୍ୱାର ବ୍ୟାଘ୍ର ଦ୍ୱାର ଆଉ କଣ ହସ୍ତି ଦ୍ୱାର
ହସ୍ତି ଜରା ଜାଣିଛନ୍ତି ଆଉ କଣ
ହୁଁ ଏମ୍ତି ତାର ଚାରିଟା ଦ୍ୱାର ଅଛି
ହଁ।
ହଁ
ବିଭିନ୍ନ ପର୍ବ ପର୍ବାଣୀ ଯାନି ଯା ତ୍ରା ଚନ୍ଦନ ଯାତ୍ରାରେ ଯିଉମାନଙ୍କ ଚଳନ୍ତି ବିଗ୍ରହ ମାନ ସିଂହ ଦ୍ୱାର ଦେଇ ବାହାରୁକୁ ଆସନ୍ତି
ଆଜ୍ଞା।
ଆଉ ଭକ୍ତ ଗଣ ଉଁ ଭକ୍ତ ଭଗବାନ ଉଭୟ ଯାତାୟାତ ବି କରନ୍ତି ସେଇ ଦ୍ୱାର ପଟେ ‌। ସେବକ ମାନେ ବି ଯିବା ଆସିବା ଗମନ କରିଥାନ୍ତି ଅନ୍ୟ ସମୟରେ ସେ ଦକ୍ଷିଣ ଦ୍ୱାର ଦେଇ ଯାଆନ୍ତି ଗୁଣ୍ଡିଚା ଯାତ୍ରାରେ ଯୀଉ ମାନେ ବାଇଶି ପା ହାଚ ଦେଇ ସିଂହ ଦ୍ୱାର ପଟେ ଏ ବଡ଼ଦାଣ୍ଡରେ ରଥଜାନ କରନ୍ତି କରନ୍ତି।
ଆଜ୍ଞା। ଯା ହଉ ଭାଉଜ ଆପଣ ବହୁତ୍ କଥା ଜାଣିଚନ୍ତି। ସମୁଦ୍ର ତ ମୁଁ କେତେଥର ଯାଇଛି ମୁଁ ଗଣିନି ଯିବି ଖାଲି ଲହଡି ଭାଙ୍ଗେ ହୁଁ ଲୁଣି ପାଣିରେ ଲହଡି ଭାଙ୍ଗି ଭାଙ୍ଗିକି
ବଢ଼ିଆ ଲାଗେ।
ଆଜ୍ଞା ବୁଡିବି ଲହଡି ଭାଙ୍ଗିବି ଆସିବି। ମୁଁ ରାୟପୁର ବି ରାୟପୁର ବି ଯାଏ ମୁଁ ଦି ଘରକୁ ଯା ସେଠି ବି ବହୁତୁ ଡ୍ୟାମ୍ ଅଛି ମହାନଦୀରେ ମୁଁ ଦେଖିଚି ବୁଲାବୁଲି କରି ଆସେ ହଉ ଠିକ୍ ଅଛି ଭାଉଜ ମୁଁ ରଖୁଚି।
ହଉ ଆପଣଙ୍କ ସହିତ କଥା ହେଇକି ବହୁତ୍ ଭଲ ଲାଗିଲା ହଉ ଆପଣ ଏବେ ରୁହନ୍ତୁ ଧନ୍ୟବାଦ୍।
ଆପଣ ରଖନ୍ତୁ ଫୋନ୍ ଟି କାଟନ୍ତୁ।
ଆଜ୍ଞା ଆଜ୍ଞା।